ହାଲୋ ହାଲୋ
ହାଲୋ
ହଁ।
କଣ କରୁଛ?
ଏଇ ଯାଉଛି ସ୍କୁଲୁ।
ହୁଁ।
ସ୍କୁଲ ଯାଉଛି
ଉୁଁ ହୁଁ କଣ ଦଶଟା ଆଉ ଦଶଟା ହେଇଛି।
ହୁଁ ଦଶଟା ବେଳେ ନା ସ୍କୁଲ ଆଉ।
ଆଉ ଝିଅ ଯାଉ
ନାନା ଝିଅ ଯାଉନି ମୁଁ ଏକା ଯାଉଛି।
ଗାଁ ସ୍କୁଲ?
ନା ନା କଣ୍ଡରାଇପଟଣା।
କଣ ଖାଇକି ସ୍କୁଲ ଯାଉଛ?
ଉଁ।
କଣ ଖାଇକି ସ୍କୁଲ ଯାଉଛ?
ମୁଁ ଏଇ ପଖାଳ ଦିଟା ଖାଇ ଦେଇଛି ପଖାଳ ଭାତ, ଭେଣ୍ଡି, ଆଳୁ ଭଜା।
ହୁଁ। ଝିଅ ଥିଲା ନା?
ଝିଅ ହଁ ସେ ସେଠି ଥିଲା ଘରେ ଅଛି। ଆଉ ତମର ସକାଳୁ କଣ ସବୁ ଖିଆ ପିଆ ହେଲାଣି।
ଆମର ଆଜି ଛତୁଆ ଖାଇଚୁ।
ଭଲ। କି ଛତୁଆ?
ଇଯି କସ୍ତୁରୀ ଛତୁଆ।
ଓହୋ। ପୁଅ କ ଖାଇଛି?
ପୁଅର ତ ସଖାଳୁଆ। ଆପେଲ ସିଝେଇକି ଦଉଛି ଆପେଲ ସହିତ ଟିକେ ଗାଜର ଆପେଲ ପ୍ୟୁରି।
ଖାଉଛି ନା?
ହଁ ଖାଉଛି।
ଓ ଭଲ କଥା ଆଉ ରୋଷେଇ ଆରମ୍ଭ ହେଲାଣି? ହଁ ହଁ।
ଶୋଇ ନାହିଁ ତାକୁ ଖୁଆଇ ପକଉଛି ତା ଶୋଉ ନାହିଁ।
କେତେବେଳୁ ଉଠିଲାଣି କି? ହଛ
ଛଅଟା ବାଜି ନଥିଲା ସାଢେ ପାଞ୍ଚଟା ପରେ ଉଠିଲାଣି।
ହ
ଟିକେ ସମ ଖାଲି ଖାଇକି ଶୋଉଥିଲା ପୁଣି ମୁଁ ଉଠିଗନି ବୋଲି ଉଠି ପହିଲା ଆଉ ଶୋଉ
ହୁଁ ହଁ ଶୋଇବ ଆଉ। ରୋଷେଇ ଆର
ଦେହ ଅଛି ନା କରିନାହିଁ କିଛି କିଛି ବି କରିନି ଯାହା ସବୁ ଜିନିଷ ପରିବା ପତ୍ର ତାର କାଟି ଦେଇଥାଏ ଆଜି କିଛି କରିନି।
ଆ
ଗୁରୁବାର ଆମକେ ଅଧିକା ସମ ପୂଜା ନାଗେ ସବୁ ଆସନ ବାସନ ଧୂଇ ମଲା ଆବ ମୁ ଟାଇମ ନା ଇଏ ସେଇଥିରେ ପଚାଶ ଥର ଅଧାରୁ ଉଠିକି ତାଙ୍କୁ ଧରୁଛି।
ଶୋଇପଇନେ ହବ କାମ ସବୁ ଆଉ କଣ?
ସିଏ ଆଉ ବେସି ସମୟ ଶୋଉନି ଦିନ ବେଳା। ଶୋଇନେ ପାଖରେ ଯାଇକି ଏଇ ସିଏ ଶୋଇବ।
ତମେ ସେଇ ଦୋଳି ଗୋଟେ ନେଇଆସ ସେଇତିରେ ସେ ଝୁଲେଇଦଲେ ଶୋଇବ।
ନା ନା ସିଏ ତାକୁ ପାଖରେ ନଆଣିବ
ବାନ୍ଧ ଦେଇଥିବ ଗୋଟେ ସୁତୁଲି ଟିକେ ଟିକେ ହ ଟାଣୁଥିବ ସେ ତାର ହଲୁଥିବ ଭାବିବକି ମତେ ଝୁଲଉଛି ଆଉ କଣ।
ସେ ସେ ଦୋଳିରେ ଏଟା ନୋଉଟି ନୁଉଟା ପଡ଼ିବ।
ନା ତାର ବେଲ୍ଟ ଅଛି ସିଏ
ଇଏ ଯଉ ଟାଣା ଟାଣି ହଉ ଚି ଚଗଲା ହଉଚି ଆ ସିଏ ବେଲ୍ଟ ଭିଡ଼ିବ।
ଛୁଆ ଟାଣିନେବି ଦୋଳିର ଖୁସିିପାଇକି ଖେଳିବେ କ ହେଲେବି
ହଉ ଦେଖିଆ ମୋରତ ନାହିଁ ଜାଗାବି ଟାଙ୍ଗିବାକୁ କୋଉଠି ଟାଙ୍ଗିବୁ।
ସେଇ ବାରଣ୍ଡାରେତ ଟାଙ୍ଗି ଦବ ଭଲ ହବ ଆଉ।
ନାହିଁ କିଛି ରେଲିଙ୍ଗ ଫେଲିଙ୍ଗ ଟାଙ୍ଗିଲା ଭଳିଆ।
ନାଇଁ କିଛି ଫ୍ୟାନ୍ ଫ୍ୟାନ୍ ଟାଙ୍ଗି ହୁଏ ଯେମତି ରଡ଼ ଫଡ଼ କିଛି ବାହାରି ନେଇ।
ନା।
ଆଉ।
ଏରାତ ସିଲିଙ୍ଗ ୟୁରା ସିଲିଙ୍ଗ ଉରାରେ କଣ
ଆଚ୍ଛା। ଆଉ ଆଜି କଣ ରୋଷେଇ ହବ।
ଆଜିତ ସାଧା ଦେଖିବା କଣ ହବ ଆଉ ବେଶୀ କିଛି ହବନାହିଁ ସେତ ତାଙ୍କର ନାହାନ୍ତି।
ହଁ।
ପୁରୀ। ଓହୋ।
ପଳେଇବି ଚାରିଟା ବେଳକୁ।
ଭଲ ଆଉ ପୁରୀ ବୁଲିବା ପାଇଁନା ଅଫିସ୍ କାମରେ।
ଅଫିସ୍ କାମନା।
ଏକାଥରେ ବୁଲି ବୁଲାକି ପଳେଇ ଆସିବ ବୋଧେ ଆଉ।
ହୁଁ। ଆଉ କୁଆଡ଼େ ଗୋଟେ ଯିବେ ଏମିତି ଆସିବେ।
ଆଚ୍ଛା। ଆଉ ପୁଅ ଫୁଣି ଶୋଇକି ଉଠିନେ କଁ ଖାଇବ?
ସେ ଖିଚୁଡ଼ି ଖାଇବ।
ଅଁ ହଁ। ଭଲ।
ଖିଚୁଡ଼ୁ ଖାଇବଯେ ପରିବା ପତ୍ର ପ କି କରେ ପରେ ଉଁ ସବୁ ଦିନି କାଟିଦିଏ ଆଜି କାଟି ନେଇ।
କଣ କଣ ସବୁ ପରିବା ପକଉଚ?
ସବୁ ପରିବା। ଅମୃତଭଣ୍ଡା କଞ୍ଚା କଦଳୀ ବି ଟ୍ ଗାଜର ବିିମ୍ସି।
ହଁ।
ଝୁଡଙ୍ଗ ଛୁଇଁ ପୂଟଳ କୁନ୍ଦୁରି। ଜହ୍ନି।
ଜହ୍ନି ଆଧିକି।
ହଁ ସବୁ। ଯାହା ଥାଏ ଘରେ ଖାଇଲା ଭଳିଆ ସେ ପକେଇଦିଏ, ବାଇଗଣ ଟା ଏକା ଦିଏନି ବାଇଗଣ ବିଲାତି।
ହୁଁ।
ଆଉ ନହେଲେ ସବୁ କଲରା ଏରା ଦିଏ ନି।
ହୁଁ ହଁ। ଭଲ ସବୁଦିନ ପରିବା ଖାଇବା କଥା ଅଛି। କଣ ଆଜି ହବ ଅରୁଆ ନା ଉସୁନା ଖିଆ ହବ?
ନା ଲୋ ଆଇ
ସବୁ ପଳେଇଲନି ଏକାଥରେ ଯାତ୍ରା ବୁଲିକି ପଳେଇ ଆସିଥାନ୍ତା ପୁରୀ। ଜଗନ୍ନାଥ ମନ୍ଦିର ଦେଖିକି ଆସିଥାନ୍ତ। ଏଇନା ସବୁ ରଥ ଯାତ୍ରା ପାଇଁ କାମ ଚାଲିଛି ରଥଖ ହଉଛି ଦେଖିକି ଆସି।
ହୁଁ।
ଆଜି ତାଙ୍କର ଅଫିସ ଷ୍ଟାଫ ଯାଇଛନ୍ତିତ ସେଥିପାଇଁ
ହଁ ହଲୋ। ଚାରି ପାଞ୍ଚ ଜଣ ଯାଇଛନ୍ତି ଆଚ୍ଛା। ଆଉ।
ମ ରଥଯାତ୍ରା ପାଇଁ କଣ କ କରିବ। ତମଆଡ଼େ ପା ଭଲ ରଥଯାତ୍ରା ହୁଏ।
ହାଲୋ।
ହାଲୋ।
ଆଚ୍ଛା ହଁ।
ତମଆଡ଼େ ପା ଭଲ ରଥଯାତ୍ରା ହୁଏ।
ହଁ ହବ ବା। ହଁ ଷୋଳ ତାରିଖରେେ ପା ରଥଯାତ୍ରା। ଆମର ଏଠି ଗୋଟେ ରଥ ହୁଏ କିନ୍ତୁ ପୁରୀରେ ଯୋଉ ତିନିଟା ରଥ ସେମିତି ନୁହେଁ ଗୋଟେ ରଥ।
ବେଶୀ ବଡ ହୁଏନି।
ହୁଁ ବଡ଼ ହୁଏ। ଏଠି କିନ୍ତୁ ଯେମିତି ପୁରୀ ରଥଯାତ୍ରା ସେମିତି ନୁହଁ। ସେଇ ଟାଇପର ହୁଏ ସବୁଠୁ। ବଡ଼ ସେଇଟା ଆଉ।
ଉଁ,
ଆଉ ଆସୁନ ଆମ ଆଡ଼େ ରଥଯାତ୍ରା ଦେଖି ବୁଲିକି ଯାଆନ୍ତୁ।
ଏଇନା ଆଉ କୁଆଡେ ଯାାଇ ହବନି।
ଆମର ଭଲ ରଥଯାତ୍ରା ହୁଏ, ପୁଣି ବାହୁଡାକୁ ଯାତ୍ରା ହବ ସବୁ ଯାତ୍ରା ବସିବ ମେଳା ବସିବ। ବହୁତ ଲୋକ ହଉଚନ୍ତି।
ହଁ।
ହୁଁ।
କଣ କଣ ମେଳାରେ ବସେ?
ସବୁ ଜିନିଷ ଦୋଳି ଫୋଳି ଠୁ ଆରମ୍ଭ କରି ଛୁଆଙ୍କ ଖେଳନା ଘର ସଜାସଜି ଜିନିଷ, କାଠ ଜିନିଷ, ଲୁହା ଵାସନ କୁସନ ସବୁ ଜିନିଷ ତ ବିକ୍ରି ହୁଏ।
ଦେଖିଆ।
କଣ?
ମୁଁ କହିନି ହଉ ଦେଖିବା।
ହଁ। ଆସିବ ଦେଖିଆ, ଚେଷ୍ଟା କରିବ ଆସିବା ପାଇଁ, ଆସିବ ବୁଲିକି ପଳେଇବ ଆଉ କଣ?
ପାଖରେ ହେଇଥିନେ ଯାହା ଯେତେଳେ ମନ କଲେ। ଏ ପାଖରେ ହେଇଛି ଯେ ଯାହା ଯେତେବେଳେ ମନେ ପଡି ଯାଉଚି।
ହଁ, ହଁ।
ଆଉ ଏତେ ଦୂର ଯେ ଆଁ,
ହଁ ହଉ ତାଥାପି ମଝିର ମଝିର କୁଆଡେ ଯିବ ନାଇଁ ଦୂର ହେଲା ବୋଲି। କଣ ସବୁବେଳେ ଯାଉଛ? ମଝିରେ ମଝିରେ କେତେବେଳେ କେମିତି ଟିକେ ବୁଲିବୁଲାକି ଆସିବ ନା।
ହୁଁ,
ନ ବୁଲିଲେ କେମିତି ହବ?
ହୁଁ ଆଉ କଣ ଖବର? ଦେହ ପା ଭଲ ଅଛି ନା?
ହଁ ଭଲ, ମୋତେ ତ ଥଣ୍ଡା ଧରଲାାଣି ମୋ ମୁଣ୍ଡ କାନ ବିନ୍ଧୁଛି ଆଉ।
ହଁ, ହଁ ଥଣ୍ଡା ଏଇନା ସିଝନ୍ ଚେଞ୍ଜ ହଉଛି। ସେଥିପାଇଁ ସମସ୍ତଙ୍କୁ ଟିକେ ଥଣ୍ଡା ଫଣ୍ଡା ହଉଛି ବା।
ହଉ ମୁଁ ସ୍କୁଲ୍ ରେ ପହଞ୍ଚିଲିଣି ରଖୁଛି ଆଉ, କେତେବେଳେ ଫାଙ୍କା ହେଇ କଲ୍ କରିବି ଆଉ।
ହଉ ଠିକ ଅଛି।
ହୁଁ। ଆଜ୍ଞା।